ଆଜ୍ଞା କି ଆପଣ କଣ କରୁଛନ୍ତି?
ମୁଁ ତ ଏଇ ଖାଇ ପିଇ ଆସି ଶୋଇଚି।
କଣ ଖାଇଲେ?
ଆଜି ମୁଁ ପିଇଚି ଖାଇଚି ଆଜି କହିବାକୁ ଗଲେ ଖାଇଚି ଆଉ ପିଇଚି ମଧ୍ୟ। କାରଣ ଆଜି ଛତୁଆ ଟିକେ ପିଇଚି।
କେତେ ଆଡୁ ଉଠିଲେ ଆଜି?
ଆଜି ଉଠିଲା ବେଳକୁ ପ୍ରାୟ ସାଢ଼େ ଦଶଟା ହେଇଗଲା।
ସାଢେ ଦଶ ଟାରୁ ଉଠି ଯାଇଛନ୍ତି।
ହଁ। ସାଢେ ଦଶଟାରୁ ହିଁ ଏଗାରଟା ହିଁ ମୋର ମାକ୍ସିମମ୍ ସମୟ, ମୁଁ ଆଉ ବେଶୀ ଡେରି କରେନି।
ନାଇଁ ମୁଁ ଆଜି ଟିକେ ଜଲ୍ଦି ଉଠିଯାଇଚି। ମୁଁ ସାଢ଼େ ନଅଟାରୁ ଉଠିଯାଇଚି।
ଆପଣ ସାଢ଼େ ନଅଟାରୁ ଉଠି କଣ ବ୍ରସ୍ କରିବାକୁ ଯାଉଥିଲେ ଏବେ?
ଆଜ୍ଞା। ସାଢେ ନଅ ଟାରୁ ବସିକି ମୁଁ ଗୋଟେ ଗେମ୍ ଖେଳିବାକୁ ବସି ପଡିଲି ତ ଗେମ୍ ଖେଳୁଚି।
ଓହୋ ଆପଣ ଗେମ୍ ଖେଳୁଥିଲେ?
ହୁଁ।
ଓ ଆପଣଙ୍କ ଖାଇବା ପିଇବା କଲେଣି ନା କରିନାହାନ୍ତି?
ଏବେ କରିବା ଆଉ।
କଣ ହୋଇଚି ରୋଷେଇ?
ରୋଷେଇ ଆଉ ମୁଁ କଣ ଦେଖିନି କଣ ହଉଚି।
ଓହୋ। ତେବେ ଆପଣଙ୍କର ତ ଦିନ ତ ଆଜି ବହୁତ ଭଲରେ ଯାଇଥିବ?
ହଁ ଦିନ ଅଧା ତ ହେଇଗଲାଣି। ଅଧା ତ ଉଠିବାରେ ପଳେଇଲା। ଆଉ ଭଲରେ ଦେଖାଯାଉ।
ହୁଁ ତାହା ତ ଆପଣ ବେଶ ସତ କଥା କହୁଛନ୍ତି।
ଅଛା ଆଉ ଆପଣଙ୍କର।
ଆମର ତ ଚାଲିଛି ଦେଖାଯାଉ କଣ ହଉଚି ଆଗକୁ।
ଆଚ୍ଛା ଆଚ୍ଛା ଆଉ ଆଜି ଆସିବେ?
ଭାବୁଛି ଆଜି ଯିବିକି ନାହିଁ ଠିକ୍ ତ ନାହିଁ କିନ୍ତୁ ଯିବାକୁ ଇଚ୍ଛା ହଉନି କାରଣ। ଦେହଟା କାଇଁ ଟିକିଏ ଅସୁସ୍ଥ ଅସୁସ୍ଥ ଲାଗୁଛି ତେଣୁ ଯିବାକୁ କୁଆଡେ ଇଚ୍ଛା ହଉନାହିଁ।
କାହିଁ ଆପଣଙ୍କର ତାରିଖ ଷ୍ଟାର୍ଟ ହେଇଯାଇଚି କି।
ନା ନା ସେମିତି କିଛି ନାହିଁ ଆପଣ ଟିକେ ଅଧିକ ଭାବି ଦଉଛନ୍ତି ସେମିତି କିଛି ନାହିଁ।
ଅ ହ ହଉ ଆଉ। ଆଉ ଆପଣଙ୍କର ପ୍ରଡକ୍ସନ କେମିତି ଚାଲିଚି?
ପ୍ରଡ଼କ୍ସନ୍ କାମ ତ ଆମର ଠିକ୍ ଅଛି କିନ୍ତୁ ତାପର ମଧ୍ୟ ଆମର। ଚାଲିଛି କେଉଁଥିରେ କହିଲେ ମୋର ଏଇ ସର୍ଟସ୍ ଭିଡିଓ ପାଇଁ ଚାଲିଛି କିଛି ଦେଖାଯାଉ ଆଗକୁ କଣ ହଉଛି।
ଓ ହ ଆଉ ଆପଣ ଫରେଷ୍ଟ ପାର୍କ ଦେଇଥିଲେ ବା ଏଇ ମଝିରେ।
ହଁ ଫରେଷ୍ଟ ପାର୍କ ଥରେ ଯାଇଥିଲି ଗୋଟେ ସାଙ୍ଗର ଜନ୍ମଦିନ ଥିଲା ତାକୁ ହିଁ ଦେଖା କରିବାକୁ ଯାଇଥିଲି ଫରେଷ୍ଟ ପାର୍କକୁ।
କଉ ସାଙ୍ଗ।
ଆମର ୟୁବରାଜ ବନ୍ଧୁ ତ ଆପଣ ଜାଣିଥିବେ।
ଓହୋ।
ହଁ ତାଙ୍କର। ଆପଣ ଫ ଫରେଷ୍ଟ ପା ଯାଇଛନ୍ତି?
ହଁ ମୁଁ ଯାଇଚି। ମାର୍ଚ୍ଚ କୋଡିଏ ତାରିଖକୁ ପଖାଳ ଦିବସ ଭାବରେ ପାଳନ କରାଯାଏ ସାଧାରଣତଃ ଓଡ଼ିଆ ଲୋକମାନେ ପଖାଳ ଖାଇବାକୁ ବହୁତ ଭଲ ପାଆନ୍ତି। ଚିଲିକା ପ୍ରାୟେ ଏଗାରଶ ବର୍ଗ କିମି ଅଞ୍ଚଳରେ ବିସ୍ତାରିତ ହୋଇଛି ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲା ଆଡ଼କୁ ମଧ୍ୟ ଆ ଆବ ତ ହୋଇଅଛି।
ଓହୋ କିନ୍ତୁ ଓଡ଼ିଶାର ଚାଳିଶ ପଇଁଚାଳିଶ କିଲୋମିଟର ଲମ୍ବା ସମୁଦ୍ର କୂଳରେ। ଅନେକ ସୁନ୍ଦର ବେଳା ଭୂମି ରହିଛି। ଏବଂ ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ। ଏଠାକୁ ଆସନ୍ତି ଡଲଫିନ୍ ମାନଙ୍କର ଖେଳ ଦେଖିବା ପାଇଁ ପର୍ଯ୍ୟଟକ ମାନେ।
ଆଚ୍ଛା ଆଚ୍ଛା ଆପଣ କେବେ ଡଲଫିନ୍ ଦେଖିଛନ୍ତି?
ହଁ ଡଲଫିିନ ତ ମୁଁ ଦେଖିଛି ହେଲେ କେବେ ମାନେ ଯେମିତି କୁହନ୍ତି କି ମାନେ ରିଅଲ ଲାଇଫରେ କେବେ ଦେ ଖିନି ଯାହା ଏଇ ମୋବାଇଲରେ ଟିଭିରେ ଦେଖିବା କଥା।
ଯା ହଉ ଆପଣ କହିଲେ ଲେ କି ଡଲଫନ୍ ଦେଖି ବୋଲି।
ନାହିଁ କିନ୍ତୁ ଡଲଫିନ୍ ଚିଲିକାର ଆସନ୍ତି ବୋଲି ମୁଁ ଶୁଣିବାକୁ ପାଇଛି।
ଆଛା ଆଚ୍ଛା। ଆଉ ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଠାକୁ ଆସନ୍ତି। ଡ଼ଲଫିଲ ମାନଙ୍କର ଖେଳ ଦେଖିବାକୁ ମାନେ ଦେଖିବା ପାଇଁ ପର୍ଯ୍ୟଟକ ମାନେ। ବହୁତ ଆଗ୍ରହର ସହ ଠିଆ ହୋଇଥାନ୍ତି।
ଓହୋ ଠିଆ ହୋଇଥାନ୍ତି ନା ପ୍ରଥମେ ଆମର ନିଜର ଆୟ ଖର୍ଚ୍ଚକୁ ବୁଝିବା ଦରକାର। ପ୍ରତି ମାସରେ କେତେ ଟଙ୍କା କଣ ଆସୁଛି କେଉଠି କଣ ଖର୍ଚ୍ଚ ହଉଛି ସେଠିକୁ ଲେଖିବା ରଖି ମଧ୍ୟ ଉଚିତ୍।
ଆଚ୍ଛା ଆପଣ ଆୟ ବିୟ ତାଲେ ଲେଖା ଲେଖି କରୁଛନ୍ତି।
ହଁ ଏବେ ଧ୍ୟାନର ଧ୍ୟାନର ସହ ଚାଲିଛି।
ଆ କଣ କଣ ଟିକେ ମତେ କହିଲେ ଆୟ ବେୟ କଣ ଆପଣ ଲେଖିଛନ୍ତି?
ଆୟବୟ ତ ଚାଲିଛି ଏବେ ଏବେ ମୋର ବହୁତ ଟିକେ ଘାଟା ହେଇଯାଇଛି। ତେଣୁ ମୁଁ ଭାବୁଛି କେମିତି ଯ ଅତ୍ୟନ୍ତ ଶୀଘ୍ର ରିକଭରି କରିବି।
ଘାତା ପାଇଁ ହେଇଛି?
ଘାଟା ହେଇଛି କାରଣ ଖାଇବା ପାଇବା ଖାଇବା ପିଇବାରେ ସବୁ ପଇସା ଆମର ସବୁ ଖର୍ଚ୍ଚ ହେଇଛି। ତେଣୁ ଟିକେ ଆଉଥରେ ଏବେ ରିକଭରି ନ କଲେ ଆମେ ପୁରା ଦରିଦ୍ର ହେଇଯିବୁ।
ଆଚ୍ଛା ଆପଣ ରେଷ୍ଟୁରାଣ୍ଟ ଯାଇକି ପିଜା ଖାଇଲେ ତ ଦରିଦ୍ର ହେବେ ହିଁ।
ହଁ ଆଉ କଣ କରିବା ଆଉ ତ ଆଉ ଯିବାର ନାହିଁ ଏବେ ଦେଖାଯାଉ।
ଆଉ ରଜରେ କଣ ରଖିଛନ୍ତି?
ରଜରେ ଭାବୁଛି ଗାଁକୁ ଯିବାର ଅଛି। ଯଦି ଗାଁକୁ ନଯାଏ ତେବେ ଆଉ ଜଣେ ସାଙ୍ଗ କହିଛନ୍ତି ତାଙ୍କ ସହିତ ଟିକିଏ ଆନନ୍ଦ ବନ ନହେଲେ ଅନନ୍ତ ବାସୁଦେବ ଯାଇ ଟିକେ ଅବଡା ଖାଇ ଆସିଲେ ଭଲ ହୁଅନ୍ତା।
କୋଉ ସାଙ୍ଗ?
ଆ ମୋ ରାହୁଲ କୁ ଆପଣ ତ ଜାଣିଛନ୍ତି?
ଓହୋ ସିଏ ଏତେ ପବିତ୍ର ବ୍ୟକ୍ତି ଲୋକ ହେଇଗଲେଣି?
ହଁ ସିଏ ତ ପବିତ୍ର ହେଇଗଲାଣି ପ୍ରାୟ ବର୍ଷା ହେଲାଣି।
ମିଛ କଥା ଆ ଛାଡ଼ନ୍ତୁ ମୁଁ ଭାବୁଥିଲି ଆମେ ଟିକେ ଯାଇଥାନ୍ତେ ବୋଲି।
ଏକ୍ସପ୍ଲେଣ୍ଡ ଆଡ଼େ?
ଆଜ୍ଞା।
ସେଠାରେ ଯାଇ କଣ କରିବା? ଓହୋ ପିତା ସେଠ କହୁଥିଲେ କିନ୍ତୁ କେଉଁଥିରେ ଯିବା ଗାଡି ନା ବସ୍ ନା କୋଉଥିରେ?
ଆରେ ସିଆ ସିଅର୍ ହେଇନି ସିଅର୍ ହେଲେ ମୁଁ ଆପଣଙ୍କୁ କହିବି।
ଓହୋ ତେବେ ଦେଖ ଯାଉ ଯିବେ ଆପଣ ମତେ କୋଉଦିନ ଜଣେଇବେ। ମୁଁ ଭାବୁଛି ବସରେ ଗଲେ ଭଲ ହୁଅନ୍ତା ଆମକୁ ଖର୍ଚ୍ଚ ମଧ୍ୟ କମ ପଡ଼ିବ।
ହଁ ହଁ ସେଇୟା କରିବା ସୋରିଷ ବଟା ବା ବେସର ଦେଇ ପ୍ରସ୍ତୁତ ମାଛ ତରକାରୀ ଓଡିଶାର ଏକ ପାରମ୍ପରିକ ଆମିଷ ଖାଦ୍ୟ ଏଠାରେ ସମୁଦ୍ର ତ୍ତଟ ପାହାଡ଼। ଜଙ୍ଗଲ ଝରଣା ହ୍ରଦ ଓ ବନ୍ୟପ୍ରାଣୀ ମିଶି। ପ୍ରାକୃତିକକୁ ଅତ୍ୟନ୍ତ ଆକର୍ଷଣୀୟ କରିଛନ୍ତି।
ଓହୋ ଚିଲିକା ଆପଣ କେବେ ଯାଇଛନ୍ତି?
ଚିଲିକା ଆଜ୍ଞା ମୁଁ ଯାଇଛି ମୋ ମାମୁ ଘର ସେଇଠି।
ଓହୋ ଆପଣ ମାମୁଁ ଘରେ ବେ ତ ଆପଣ ବହୁତ ଭଲସେ ବୁଲିଥିବେ। ସେଠାରେ ସମୁଦ୍ର ତଟ ପାହାଡ଼ ଜଙ୍ଗଲ ଝରଣା ହ୍ରଦ ଓ ବନ୍ୟପ୍ରାଣୀ ମିଶି ପ୍ରାକୃତିକକୁ ଅତ୍ୟନ୍ତ ଆକର୍ଷଣ କରିଛନ୍ତି।
ଓହୋ ଝରଣା ହ୍ରଦ ବନ୍ୟପ୍ରାଣୀ ଆପଣଙ୍କ କେବେ ଦେଖିଛନ୍ତି?
ହଁ ଏସିଆର ସବୁଠାରୁ ବଡ଼ ଲୁଣି ହ୍ରଦ ଡଲ୍ଫିନ୍ ଓ ପ୍ରବାସୀ ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ ଚିଲିକା ତେଣୁ ତାଙ୍କୁ ତ ମୁଁ ନିଶ୍ଚୟ ଦେଖିଛି।
ଆଚ୍ଛା ଚିଲିକା ତା ପ୍ରସିଦ୍ଧ ଆମର ଡଲଫିନ୍ ପାଇଁ।
ନା ନା ଡଲଫିିନ ପାଇଁ ତ ପ୍ରସିଦ୍ଧ ନୁହେଁ କିନ୍ତୁ କୁ ମାନେ କିଛି ଲୋକ କୁହନ୍ତି କି ଡଲଫିନ୍ ପାଇଁ ପ୍ରସିଦ୍ଧ ବୋଲି। କିନ୍ତୁ ମୁଁ ତ ଜାଣିଛି ତାହା ପକ୍ଷୀମାନଙ୍କ ପାଇଁ ବିଦେଶୀ ପକ୍ଷୀମାନେ ସେଠାଙ୍କ ପାଇଁ ପ୍ରସିଦ୍ଧ।
ବୋଧେ ମତେ ଲାଗୁଛି କିଛି ଲୋକଙ୍କ ଭିତରେ ଆପଣ ମଧ୍ୟ ଯାଉଛନ୍ତି।
କେଜାଣି ତାହା ତ ମୁଁ ଜାଣିନି। ଜଳସେଚନର କୁହନ୍ତୁ କୁହନ୍ତୁ?
ଓଡିଆ ରୋଷେଇ ସାଧାରଣତଃ ସୋରିଷ ତେଲ ଏବଂ ମସଲାରେ ପ୍ରସ୍ତୁତ ହୋଇଥାଏ ଯାହା ଖାଇବାକୁ ଅତି ସ୍ଵାଦିଷ୍ଟ ଲାଗେ।
ହଁଁ ପଖାଳ ସହିତ ମାଛ ଭଜା ହେଇଗଲା ତ ଆହୁରି କଣ ଭଲ ବେଶ୍ ମଜା ଆସିଯାଆନ୍ତା।
ଆଚ୍ଛା ଆଚ୍ଛା ଏଠାରେ ଚାଷୀ ମାନେ ଭିନ୍ନ ଭିନ୍ନ କୃଷି ଯନ୍ତ୍ରପାତି ଓ ସବ ସିର ପାଇଁ ଅନଲାଇନ ଆବେଦନ କରିପାରିବେ।
ଓହୋ କୃଷି ଯନ୍ତ୍ର ପାଇଁ ତେବେ ସବସିଡି ମଧ୍ୟ ଆଭେଲେବଲ ରହୁଛି ନା?
ଆଜ୍ଞା ନିଜ ଅର୍ଥନୀତି କୁ ଠିକ୍ ଭାବରେ ପରିଚାଳନା। ପରିଚାନ ପରିଚାଳନା କରିବା ଭବିଷ୍ୟତକୁ ସୁରକ୍ଷିତ କରିଥାଏ।
ତାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର କୁହାଯାଏ ଏଠାର ଫାଇନ୍ ଜଙ୍ଗଲ କପ ଫୁବ ଚାଷ ଦେଖିବାକୁ ମଧ୍ୟ ମିଳେ।
ଆଚ୍ଛା ଓଡିଶା ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ। ରାଜ୍ୟ ଭାବରେ ପରିଚିତ ଯାହାର ଅର୍ଥନୀତି କୃଷି ଶିଳ୍ପ ସେ ଓ ସେବା ଖେ ଖାତାରେ ନିର୍ଭର କରେ।
କିନ୍ତୁ ଆପଣ କଣ ଜାଣିଛନ୍ତି କି ଛେନାପୋଡ଼କୁ ପନିର କେକ୍ ବୋଲି କୁହାଯାଏ ଓଡ଼ିଶାରେ।
ନାଇଁ ମୁଁ ଜାଣିନଥିଲି ଆପଣ କହିଲା ପରେ ମୁଁ ଜାଣୁଛି। ଓଡିଶାର ଦଶଟି ଭିନ୍ନ ଭିନ୍ନ କୃଷି ଜଳବାୟୁ ଅଞ୍ଚଳରେ ବିଭ କ୍ତ କରାଯାଇଛି ଯାହା ଫଳରେ ବିଭିନ୍ନ ପ୍ରକାର ଫସଲ ଚାଷ କରିବା ସହଜ ହୋଇଥାଏ।
ଉଁ ବିଭିନ୍ନ ପନିପରିବା ସହିତ ଡାଲି ପକାଇ ଡଲମା ପ୍ରସ୍ତୁତ ହୁଏ ଏହା ଏକ ପ୍ର ଟିକର ଖାଦ୍ୟ ଅଟେ ଯାହା ଅରୁଆ ଭାତ ସହିତ ବେଶ ମଜା ଲାଗେ ଲାଗେ।
ଓହୋ। ପୁରୀ ଶ୍ରୀମନ୍ଦିରରେ ଛପନ ଭୋଗ ବିଶ୍ୱ ପ୍ରସିଦ୍ଧ ମାଟିହାଣ୍ଡିରେ ରନ୍ଧାଯାଉ ଥିବା ଏହି ହ ଅନ୍ନ ଡାଲମର ସ୍ଵାଦ ଅ ତୁଳନୀୟ ଅଟେ।
ଏବଂ ପୁରୀ ମନ୍ଦିରରେ ଯେଉଁ ଛପନ ଭୋଗ ପ୍ରସିଦ୍ଧ ମାନେ ପ୍ରସିଦ୍ଧ ଯୋଉ ଭୋଗ ତିଆରି ହୁଏ ଉପ ସଏ ସା ଛଅଟି ନା ସାତଟି ହାଣ୍ଡିରେ ପ୍ରସ୍ତୁତ କରାଯାଏ ଏବଂ ସର୍ବ ଉପରେ ଯୋଉ ହାଣ୍ଡି ଥାଏ ସେଇଥିରେ ହିଁ ଆଗ ମାନେ ଖାଦ୍ୟଟି ପଚନ ହୋଇଥାଏ।
ଆଜ୍ଞା। ଏହା ହଉଛି ମହାପ୍ରଭୁଙ୍କର ଏକ ଅବିସ୍କଣୀୟ। ଯାଦୁ।
ହୁଁ ତାହା ତ ଆପଣ ଯାଦୁ ନୁହେଁତ ଚମତ୍କାର କହିପାରିବେ।
ଆଚ୍ଛା। ଜଳସେଚନର ଅଭାବ ବନ୍ୟା ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ପାଇଁ ବଡ ଚିନ୍ତାର ବିଷୟ ହୋଇ ଜି ପଡିଛି।
ହୁଁ ତାହା ତ ବେ କିନ୍ତୁ ଜଗ ଶ୍ରୀ ଜଗନ୍ନାଥ ମନ୍ଦିର କଣ ଆପଣ ଭଗ ଭଣ୍ଡ ଗଣେଶଙ୍କ ବିଷୟରେ କିଛି ଜାଣିଛନ୍ତି?
ନାଇଁ ନାଇଁ।
ତେବେ ମୁଁ କହୁଛି ଶୁଣନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିରର ପଛପଟକୁ ଭିତର ବେଢ଼ାରେ ଭଣ୍ଡ ଗଣେଶ ମନ୍ଦିର ରହିଅଛି। ତନ୍ତ୍ର ଉପାସନା ପଦ୍ଧତିରେ ଏହି ମୂର୍ତ୍ତି ଗଠିତ। ଏହାଙ୍କ କୋଳରେ ସିଧି ସିଦ୍ଧି ଦେବୀ ନାମକ ନାରୀ ପ୍ରତିମା ଥିବାରୁ ଲୋକ କୌତୁକରେ ଏହାକୁ ଭଣ୍ଡ ଗଣେଶ ବୋଲି କୁହନ୍ତି।
ଆଚ୍ଛା ଆଚ୍ଛା। ସି ଏମ୍ କିଷାନ ଯୋଜନା ପୂର୍ବରୁ କାଳିଆ ଯୋଜନା ଭାବରେ ଜଣା ଥିଲା ଏହି ଯୋଜନାରେ ଚାଷୀ କୁ ବର୍ଷକୁ ଚାଳିଶି ଚାରି ହଜାର ଟଙ୍କା ଖରିଫ ଓ ର ବି ଋତୁ ପାଇଁ ଦୁଇଟି କିସ୍ତି ମିଳିଥାଏ।
ଓହଁ ଆପଣଙ୍କୁ ତ ସୁଭଦ ଯୋଜନାରେ ପଇସା ମିଳିଥିବ?
ହଁ ହଉ।
ହଁ ତେବେ ଚାଲନ୍ତୁ ରଖିଦେବା, ଆମେ କଥା ହବା ପଛେରେ ଠିକ୍ ଅଛି।
ଆଜ୍ଞା।